ତମେ ମୁଁ କହିଲି ନମ୍ବର ଦେଖେଇଲା ମୁଁ ଭାବିଲି ବୋଧେ ପୁଅପିଲା ବୋଲି ମୁଁ ଭାଇକି କହିଦେଲି ଆଜ୍ଞା। ନାଇଁ ନାଇଁ ମୋ ମତେ ପୁଅ ପିଲାଙ୍କ ନମ୍ବର ଟେ ଥିଲା ତ ନାଁ ଥିଲା ଏବେ ମୁଁ ଭାଇ କ
ଆଉ ଚଳିବ ଥାଉ କିଛି ଦରକାର ନାହିଁ।
ନାଁ ଅଛି ପୁରା ତ ମୁଁ ସେଥିପାଇଁ କଲି ଆଜ୍ଞା।
ହଁ-ହଁ-ହଁ।
ହଁ ଲିପୁ ଭାଇ ଆ
ହଁ ତାଙ୍କ ନାଁରେ ସିମ୍ ଟା ଅଛି ନା। ହଁ।
ଆଚ୍ଛା ଠିକ, ଠିକ୍ ଆଜ୍ଞା ଭଲ ଅଛି। ଖିଆପିଆ ସରିଲାଣି? ଲିପୁ ଭାଇ ମତେ ବଢିଆ କାମରେ ଲଗେଇ ଦେଇଛନ୍ତି ଆଉ।
ଆଉ ଆପଣ କ
ଗୋଟେ ମିଣ୍ଟି।
ହାଲୋ।
ଆଜ୍ଞା, ଆଜ୍ଞା, ଆଜ୍ଞା ଶୁଭିଲା ମୋ ଶୁଭିଲା? ଆମର ମୋ ଭାଣୀଜୀର ଆଜି ଜନ୍ମଦିନ ତ, ସେ ଆମର
ହଁ, ହଁ।
ହ୍ୟାଲୋ।
ହ୍ୟାଲୋ। ହଁ କୁହନ୍ତୁ।
ହଁ ମୁଁ କହିଲି ରାତିରେ ତ ପୋଗ୍ରାମ୍, ମୋ ଭାଣୀଜୀର ଜନ୍ମଦିନ ଅଛି ପ୍ରୋଗ୍ରାାମ ଏଇନା ଅରୁଆ ଭାତ ଡାଲମା ହେଇଥିଲା।
ହଁ, ହଁ ଫାଷ୍ଟ ଜନ୍ମଦିନ କି?
ନାଇଁ ଆଜ୍ଞା ହେଲାଣି ତାକୁ ପାଖାପାଖି ଆଠ ବର୍ଷ ହେଲାଣି, ଜନ୍ମଦିନ ଏମିତି ଛୋଟ ଆକାର ଆଉ।
ଅ ହୋ।
ହେଇଗଲା।
ଓହୋ ତମେ ଯାଇଥିଲ ନାଁ ସେଇ ଗାଁ ଆଡେ
ନାଇଁ ଆଜ୍ଞା ସିଏ କଣ କି ମୋ ଟିକେ ପ୍ରୋବ୍ଲେମ୍ ତ ପର୍ସନାଲ୍ ପ୍ରୋବ୍ଲେମ୍ ଥିଲା ତାଙ୍କ ଶାଶୁ ଶ୍ୱାଶ ସରି ଶଶୁର ଚାଲିଗଲେ ଡିଉଟିରେ ଇଏ ଉପରେ ଡିଉଟି ଉପରେ ତ ସେଥିପାଇଁ ଟିକେ ଅସୁବିଧା ଯୋଗୁ ଆମ ପାଖରେ ସେ ଅଛନ୍ତି ଭିଣେଇ ଭଉଣୀ।
ଓହୋ।
ଭାଣୀଜୀ ଘରିକ ବି ଆମରି ପାଖରେ ଅଛନ୍ତି।
ଓହୋ।
ସେଇଥିପାଇଁ ଅଛୁ ଏଇଠି ତ ପ୍ରୋଗ୍ରାମ ଏଇଠି ଘରେ ଆଉ।
ଓହୋ ତାଙ୍କର ଘରେ ପୁଣି କିଏ ରହୁଛନ୍ତି?
ସେ ତାଙ୍କର ଶାଶୁ ଅଛନ୍ତି ସେଠି ଯାଇକି। ଆ ଆଉ ସେ ଦି ଭାଇ ମୋ ବଣେଇ ହଉଛନ୍ତି ଦି ଭାଇ ସେ ଜଣେ ଅଛ ରହୁଛନ୍ତି ଅନୁଗୁଳରେ ସେ ଶାଶୁ କେତେବେଳେ ସେଠି ଯାଇକି କେତେବେଳେ ଏଠି କେତେବେଳେ ତାଙ୍କ ନିଜ ଘରେ ଆଉ।
ଅ ହ।
କେତେବେଳେ କେମିତି ତାଙ୍କ ପାଖରେ ଘରେ ନିଜ ଘରେ କେତେ ସମୟ ଏମିତି ଆଉ।
ଓହୋ। ଆଜି ବର୍ଥଡେ ଥିଲା
ଆଜ୍ଞା ଅଛି ଆଜି ଆଜି ଇଭିନିଂରେ ପ୍ରୋଗ୍ରାମ ଅଛି ଆଉ ଆଜି ସନ୍ଧ୍ୟାବେଳକୁ ଓ ଏକ ଆଜ୍ଞା ଥାଙ୍କ ୟୁ ଥାଙ୍କ ୟୁ ସିଓର ରହିଲି ନିଶ୍ଚିନ୍ତ।
ଆଉ ପୋଗ୍ରାମ ମାନେ କଣ ମାନେ କଣ ନାଚ
ଶହେ କୋଡିଏ ଜଣ ଲୋକଙ୍କ ପାଇଁ ଆରେଜମେଣ୍ଟ ଆଉ ଏମତି ଆଉ ସବୁ ବର୍ଷ ସେ କରେ ତାର ହେଇଥିପାଇଁ କରିଦଉଛି ଆଉ। ତାପରେ ପାଖଆଖ ଲୋକ ଥରେ ବଷ କଲେ ଆର ବର୍ଷ କାଇଁ କଲେନି ବୋଲି ବହୁତ କୋଷ୍ଚିନ ଆମର ଯେତିିକି ଟେନସନ୍ ନଥିବ ତାଙ୍କର ସେତିକ ଟେନସନ୍। କାହିଁ ହେଲାନି ହିଁ ହିଁ ହିଁ। ଏଇଥି ପାଇଁ କଣ ଅଛି ବର୍ଷେ ଛୋଟ ପିଲା କରିଦେଲେ ତ ଯାଉଛି ଆଉ।
ଅ ହ। କୋଉ ଥରେ ପା ପଢିଲେଣି ଚତୁର୍ଥ ପଞ୍ଚମରେ ପଢୁଥିବେ ନା ନାଇଁ।
ଅ ମୁଁ ତ ସେ କଣ କି ଆମେ ଓଡିଆ ମିଡିୟମ ପିଲା ସେ ଏବେ ଇଂଲିଶ ମିଡିୟମ ପିଲା ସବୁ ତାଙ୍କର କଣ ଷ୍ଟାନ ଷ୍ଟାଣ୍ଡାର୍ଡ ୱାନ୍ କେଜି ୱାନ୍ ଏନ୍ତି ସବୁ କହୁଛନ୍ତି ଭାଣିଜୀ ଘରିକା ଯାଉଛନ୍ତି ତ ସ୍କୁଲ ଆଉ। ମୁଁ ଖାଲି ଜାଣିନି କୋଉଥିରେ ପାଖାପାଖି ବୋଧେ ଷ୍ଟାଣ୍ଡାର୍ଡ ଫୋର ରେ ପଢୁଛି ଚତୁର୍ଥରେ ବୋଧେ ପଢୁଛି ସେ।
ଅ ହ।
ଆଜ୍ଞା ଆଉ ଗୋଟେ ସାନ ଭାଣିଜୀଟେ ଅଛି ଆଉ ମୋର ତ ନିଜର ପୁଅଟେ ଆଉ। ଚାରି ବର୍ଷର ସାଢ଼ତିନି ବର୍ଷର ହେଲାଣି ତାକୁ ଆଉ
ହଁ ଟାଇମ ହେଇଛି ନା ନାଇଁ
ଫାଷ୍ଟ ସ୍କୁଲ ଯାଉଛି ଏଇ ମାସେ ହେଲା ସ୍କୁଲ ଯାଇଚି। ଦୁଷ୍ଟ ବହୁତ ଦୁଷ୍ଟ ସେ ଆଜ୍ଞା ପ୍ଲେ ସ୍କୁଲ ଛାଡ଼ି
ଓହୋ ପ୍ଲେ ସ୍କୁଲରେ ଷ୍ଟାର୍ଟିଂଟା କେତେ ନଉଛି ମାନେ ଯୋଉଟା ଆଡ଼ମିଶନ କରଉଚ ସେଟା କେ
ଦେଖନ୍ତୁ ସବୁ ଇଅର ଅନୁଯାୟୀ ସିଜନ ଅନୁଯାୟୀ ଅତି ଅଲଗ ଅଲଗା ପଇସା ତାପରେ ଅଲଗା ଅଲଗା ସ୍କୁଲର ବି ଅଲଗା ଅଲଗା ପଇସା ଅଛି। ମୁଁ ଏଇ ରବିଶଙ୍କର ସ୍କୁଲରେ ପଢଉଚି ରବିଶଙ୍କର ପନ୍ଦର ହଜାର ଟଙ୍କା। ଇଏ
ହଁ।
ଆଜ୍ଞା ବ ଆଉ ମାସକୁ ହଜାର ଟ
ଆଡ଼ମିଶନ କଲେ।
ପନ୍ଦର ହଜା ପନ୍ଦର ହଜାର ଟଙ୍କା ବର୍ଷକ ପାଇଁ। ଆଜ୍ଞା ହଁ, ପୁଣି ବହିର ଅଲଗା ପଇସା ଡ୍ରେସ ର ଅଲଗା ପଇସା ଏମତି ଆଉ
ଓ ହୋ
କୁଲରେ ହିଁ ମାନେ କାହାର ହଜାରେ କମ୍, କାହାର ହଜାରେ ଅଧିକା, କାହାର ଦି ହଜାରେ ଅଧିକା, ଏମତି ସବୁ ସ୍କୁଲରେ ସେଇ ବା ସେଇ ପ୍ଲାନ ଏଇଟା ସମସ୍ତଙ୍କର
ଓହୋ କେବେଠୁ?
ଏଇ ଏଇ ମାସ ଆରମ୍ଭ ତ ହେଇଛି ଆଉ ଖରା ଛୁଟି ହେଇଥିଲା ହଁ ମୁଁ ତାକୁ ଯାଇ ଜ ଗିକି ବସିଛି ଆଜ୍ଞା, ଘଣ୍ଟାଟେ ଖଣ୍ଡେ ଅଧଘଣ୍ଟେ ଖଣ୍ଡେ ଜଗୁଛି ସେଠି ରହୁଛି ଆସୁଛି ତାପରେ
ସାଢେ ତିନି ବର୍ଷ ହେଇଛି ତ ଅ ହୋ ନାଇଁ ମୁଁ ବି ଏଠି ବୁଝୁଥିଲି, ମୋର ପୁଅକୁ ପଠେଇବା ପାଇଁ କି
ଆଜ୍ଞା, ମାଡାମ୍ ଆଗ୍
ସ୍କୁଲରେ କହିଲେ, କହିଲେ ନାଇଁ ଏବେ ଛୋଟ ଛୁଆଟା ଦି ବର୍ଷ ଆଠ ମାସ ଏବେ ଚାଲି
ନାଇଁ ନାଇଁ ଦି ବର୍ଷ ରେ ତ ଛା ନେବେନି ସେମାନେ ତ।
ନାଇଁ ବା ମନା କଲେ ବା କହିଲେ ଏତେ ଛୋଟ ଛୁଆ ସିଏ ତା ମା କୁ ଖୋଜିବ।
ତାପରେ ମେନ୍ କଣ କି ଚାରି ବର୍ଷ ଖଣ୍ଡେ ହେଇଗଲେ ତାକୁ ଛାଡିଲେ ଦି ବର୍ଷ ପ୍ଲେ ରେ ରହିଲା ତାପରେ ଗମେଣ୍ଟ ନିୟମ ଆଜିକାଲି କରିଦେଇନି କି ଛଅ ବର୍ଷରୁ କମ୍ ସେ କମ୍ ଯାହାହଲେ ପିଲା ପାଠ ପଢିବ ଛଅ ବର୍ଷ ନହେଲେ ପଢିପାରିବନି, ତ ଦି ବର୍ଷ ପ୍ଲେ ରେ ରହିଲା ଆଉ ଦି ବର୍ଷ ସଇଲେ ମାନେ ସ୍କୁଲ ରେ ଖାଇବା ଫାଷ୍ଟ ଫାଷ୍ଟ ମନ ଲାଗିବନି ତ ଏଥିପାଇଁ ଟିକେ ବର୍ଷେ ଖଣ୍ଡେ ଛା ଡି ଦେଲେ ଯାହା ସାଙ୍ଗସାଥି ହେଇଗଲେ ସେମାନେ ପ୍ରଥମରୁ ପଢ଼ିବା କୁ କିଛି ତାଙ୍କୁ ଅସୁବିଧା ହବନି ଆଉ। ଏମତି ହେଇକି ଦେଖିକି ଛାଡି ଦେଉଛୁ ଆଉ ଏ ପାଖରେ ତାପରେ ଘର ପାଖରେ ପୁରା ବି ସ୍କୁଲ ଟା। ଯିବା ଆସିବା କରୁଛୁ ଏଇଠି ଛାଡୁଚୁ ନବା ଆଣିବା କରିଦଉଛୁ ଆଉ।
ମାନେ ଖେଳ, ଖେଳ
ଆଜ୍ଞା ଯୋଗ କରଉଛନ୍ତି ହଁ ଯୋଗ କରଉଛନ୍ତି ଏ ବି ସି ଏଇଟା ଶିଖେଇବେ ଭିଡିଓ ରେ ଶିଖେଇବେ କହିକି ବି ଶିଖେଇବେ। ତାପରେ ଖେଳକୁ ପାଇଁ ଦୋଳି ଫୋଳି ଯାହା ଯେମିତି ଅଛି ଖେଳିବା ପାଇଁ ଖେଳନା ବି ଅଛି ଭିତରେ ବହୁତ କିଛି ଅଛି ଏଇଆ ଆଉ। ଖେଳିବେ ଆସିବେ ଆଠଟା ରୁ ବାରଟା ପୁଣି ସେତିକ ଟାଇମ ବସିବେ ସେ।
ଅ ହୋ। ଆଉ ଘରେ କିଛି ପୁଅ ଶିଖିଚି ନା ନାଇଁ, ପାଠ।
ବି ମୋ ୱାଇଫ ଆଉ ସେ ମୁଁ ନିଜେ ଦେଖଉ ତାକୁ ବସିକି। ଶିଖାଉ ରାଇମ ହେଲା କି ଏ ବି ସି ଡି ହେଲା ଏମିତି ହେଇକି ତାକୁ ଶିଖାଉ ଫାଷ୍ଟ ଫାଷ୍ଟ ଧରିବା ଦରକାର ୱାର୍ଡ ଗୁଡା ଧରିଲେ ଚିହ୍ନିଲେ ଜାଣିଯିବ କରିବ ଏବେ ଛୋଟ ପିଲା ଆଗକୁ ଦେଖିଆ
ହୁଁ। ହଁ ମୋ ପୁଅ ତ ସେଇ ଧରି ମାନେ ଆମ୍ ଗୋଟେ ଗୋଟେ କହୁଚି।
କହିବେ ବସିବ ଫାଷ୍ଟ ବସିବେ, ତାପରେ ଧର୍ଯ୍ୟ ଧଇଲା ପରେ ପଢିବେ କାଇଁନା ଛୋଟ ପିଲା ନା ଧର୍ଯ୍ୟ ନଥିବ ସେମାନଙ୍କ ସେ ଆଉ ବସି ପାରିବେନି ଏତେ ସମୟ। ନା ନା ବାଡ଼ି ଫାଡି ଜମା ସେ କଣ ଏତେ ଜାଣିଛନ୍ତି ଛୋଟ ବାଡ଼େଇବେ ସେ କିଛି ଜାଣିନାହାନ୍ତି ଛୋଟରେ ଦୁଷ୍ଟ ହେବେ ଠିକ ପାଞ୍ଚ ଛଅ ବର୍ଷ ପରେ ସେ ବଳେ ସାଇଜ୍ ହେଇଯିବେ ଠିକ ଠାକରେ ରହିବେ, ସ୍କୁଲ ଯିବା ଆସିବା କରିବେ କିଛି ନାହିଁ। ଏବେ ତ ସିଏ ହେବେ ହେ ତାଙ୍କ ବୟସ ସେଇଆ।
କଣ ଆଉ କରିବେ ସେ ଛୋଟ ପିଲା ତ ହେବେ ତ ହଁ ସେ ଖେଳିଲେ ଯେତେ ବୁଲିବେ ବଢିବେ ସ
ଆଉ ଯାହା ହଉ ଏତେ ଆପଣ ଲାଗିଛନ୍ତି ତାଙ୍କ ପ ଛରେ।
ହଁ କଣ କରିବି ଗୋଟେ ବୋଲି ପୁଅ ହୁଁ-ହୁଁ ନିଜେ ଯେମତି ଆଉ ଆମଠୁ ତ ଯାହାହେଲେ ଅଧିକା ହିଁ କରିବାକୁ ପଡିବ ନା ପୁଅ କୁ ଆଉ ଯାହାହେଲେ ଆଉ ତଳେ ରହିଲେ ବାପାର ମନ କେବେ ଶାନ୍ତି ନାହିଁ। ନିଜେ ଉପରକୁ ହିଁ ଚଢେଇଆକୁ ପଡିବ। ଆଉ ନ ଲାଗିଲେ ଛୋଟ ବେଳୁ ଆଜ୍ଞା ହବନି ଆଜି ଯୁଗ ଯେମିତି ପିଲା ବହୁତ ସ୍ମାର୍ଟ ହେଇ ଯାଉଛନ୍ତି ଛୁଆ ଦିକ ଦର କାର ଠୁ ଅଧିକ ସ୍ମାର୍ଟ ହେଇ ଯାଉଛନ୍ତି, ଯୋଉ ଜିନିଷ ଜାଣିବା ଦରକାର ନାହିଁ ତାଙ୍କର ପଞ୍ଚମ ଶ୍ରେଣୀରେ ସେ ଜାଣି ଯାଇଥିବେ। ଏମତି ଆଉ ହଁ ତାଙ୍କୁ ହେ ଜିନିଷ ଦେଖେଇକି ଶିଖେଇକି ବାଗେଇକି ପଢେଇଲେ ଠିକ କଣ କି ମାନେ ଆପଣ ଯେମ ତି ବଢେଇଥିବେ ଇନ ଫ୍ୟୁଚର ସେ ସେମତି ହିଁ ଟ୍ରିଟ କରିବ ଆପଣଙ୍କୁ। ନହେଲେ ନାଇଁ ବହୁତ ଅଲଗା ଶିଖିଯିବ। ତାପରେ ଆଉ ସାଙ୍ଗ ସାଥିରେ ତ ଯାହା ଶିଖିବ ଶିଖିବ ଆଉ ସେଇଟା ତ ଆଉ କେହି ଦେଖି ପାରିବେନି। ଜଗିଆକୁ ଟିକେ ପଡିବ ଆଉ, ଏମତି ହେଇକି ଚାଲି ଚି ସଂସାର ଆଉ କଣ କରିବା।
ମା ମୁଁ ବି ମୁଁ ବାଡେଇ ପକଉଛି ମୋ ପୁଅକୁ ରାଗ ଚିଡିଲା ବେଳକୁ ବାଡେଇ ପକଉଛି।
କଣ ବାଡିଲେ ସେ ବି ଡରି ଯିବେ କଣ କି ଡରିଲେ ମାଇଣ୍ଡ ଟିକେ ଡେଭଲପ ହବନି ପିଲାଙ୍କର। ମାନେ ଡରିଯିବେ ଡରି ମାନେ ଡରଟା ରହିଯିବ ତାଙ୍କର ମନ ରେ। ସବୁ ଜିନିଷକୁ ସେ ଏକୁଟିିଆ କରିବାକୁ ଭଲ ପାଇବେନି ସବୁବେଳେ ସାହାରା ଖୋଜିବେ ଡରିବେନି। ପିଲାଙ୍କୁ ଯାହା କରୁଛି ବୁଝେଇବେ ସବୁବେଳେ ବୁଝେଇିବାକୁ ଚେଷ୍ଟା କରିବେ ପାଞ୍ଚ ବର୍ଷ ଯାକେ ବୁଝେଇିବାକୁ ପାଇଁ ଚେଷ୍ଟା କରିବେ। ଡରେଇଲେ କଣ କି ପିଲା ବହୁତ ଜାଗାରେ ହାରିଯିବ ମୋ ମୋ ହିସାବ ରେ ଆଜ୍ଞା ମୋ ହିସାବ ହିସାବରେ ମୁଁ ସେଇା ଆ ଭାବେ କାହିଣା ଦେଖନ୍ତୁ ମତେ ବି ଯଦି ଛୁଆ ବାପା ମା ଡର ଶିଖେଇ ଥାନ୍ତେ ଫାଷ୍ଟ ମୁଁ କାହିଁକି ଡରି ନଥାନ୍ତୁ। ମୁଁ ଗାଁ ଅଲଗା ଜିନିଷ ଶିଖିବୁ କି ତ ସେଥିପାଇଁ ଡରେଇବେନି କେବେ ପିଲାଙ୍କୁ ଡରିଲଲେ ତାଙ୍କ ମାଇଣ୍ଡ ଟା ଡେଭ୍ଲପ ଏଇ ବର୍ଷରେ ମାଇଣ୍ଡ ଟା ବଢେ ତାଙ୍କ ତିଆରି ହୁଏ ତାଙ୍କର ମାଇଣ୍ଡ ଟା ତ ତାଙ୍କୁ ଡରେଇଲେ ସେଇ ଜିନିଷଟା ତାଙ୍କ ମୁଣ୍ଡରେ ପଶିକି ରହିବ
ହୁଁ
ଡରିକି ତ ସେଇ ଜିନିଷଟା ସାଙ୍ଗେ ସାଙ୍ଗେ କରିଦେବେ କିନ୍ତୁ, ତାପରେ କରିବେନି ଆଉ। ମାଡ ଖୋଜିବେ ପୁଣି। ଦେଖି ମାରି। କଣ ନାଁ ଦେଇଛନ୍ତି ତାଙ୍କର?
କଣ କହିଲେ?
କଣ ନାଁ ଦେଇଛନ୍ତି
ନାଁ ନାଁ, ଡାକ ନାଁ ଗୁଡୁଲୁ କୁନାଲ ଆଉ ଭଲ ନା ଶୁଭ୍ରାଂଶୁ।
ସୁଧାଂଶୁ?
ଶୁଭ୍ରାଂଶୁ
ହଁ ଓକେ, ମୁଁ ମୋ ନା ବି ସୁଧାଂଶୁ ହଁ ହଁ ହଁ, ମୁଁ ବି ସେଇଆ ଭାବିଲି ସୁଧାଂଶୁ ଠିକ ଠିକ ଅଛି।
ହଁ ତା ନାଁ ଶୁଭ୍ରାଂଶୁ। ଆଉ ମିଶି ଯାଉନି କି।
ହଁ ଅଲ୍ମୋଷ୍ଟ ସେମ୍ ନାଇଣ୍ଟି ପରସେଣ୍ଟ ତ ମିଶୁଚି ଶୁଭ୍ରାଂଶୁ- ସୁଧାଂଶୁ ମତେ ବି ସେଇଆ ସୁଭିଲା।
ତମର ଧା ଟା ତାର ଭ୍ରା ଟା ଆଉ।
ହଁ ଆଜ୍ଞା। ଯାହା ହଉ ଭଗବାନ କରନ୍ତୁ ଭଲ ମଣିଷ ହଉ।
ହଁ, କଣ କରିବା ତାଙ୍କ ପଛରେ ତ ଲାଗିବା ତେଣିକି ଭବିଷ୍ୟତରେ କଣ ସେଟା ଭଗବାନ ଜାଣିଥିବେ।
ନିହାତି ନିହାତି ଆଉ ଭାଗ୍ୟ ସେ ନେଇକି ଆସିଛନ୍ତି ଖାଲି ଆମେ ଚାଲିବା କଥା ତେଣିକି ସେ ଯାହା ହେବେ ହେବେ ଆଉ।
ଛୁଆଗୁରା ବହୁତ କ ମାନେ ଦୁଷ୍ଟ ହଉଛନ୍ତି। ଜା ଫଳରେ ମାନେ ମୁଣ୍ଡ ମାନେ
ମୋବାଇଲ ଜମା ଦେବେନି। ଛୁଆଙ୍କୁ ମୋବାଇଲ ଜମା ଧରାଇବେନି ଏବେ
ମୋବାଇଲ ୟାର ଟିକେ ଅଭ୍ୟାସ ଏବେ ପାଟିକଲାରୁ ତାର ଅଭ୍ୟାସ ଟିକେ ଛାଡିଯାଇ
ହଁ, ମୋବାଇଲ ଜମା ଧରେଇବେନି ଯେତେ ଯାହା ହଉଛି ହଉ। ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ହଁ, ସେ ଗାଡ଼ି ଚଲାନ୍ତି। ଡ଼କ୍ଟରଙ୍କ ପାଖେ ଗୋଟେ ମ୍ୟାଡାମଙ୍କ ପାଖ ଗାଡି ଚଲାନ୍ତି। ରାଜଭବନ ସେଇଠି।
ଭଲ ଜାଗାରେ ତ ଆଉ ପାୱାରଫୁଲ ଜାଗା। ଓହୋ ଆଜ୍ଞା, ଏମତି ଆଉ କଣ ମୋର ବି ଚାଲିଛି ଏମତି କାମ। ଦେଖିବା ଯାହା ଦୁଃଖେ ସୁଖେ ଆଉ।
ଆ ହଉ ଏବେ ରଖୁଛି ଆଁ?
ଆଜ୍ଞା ଆ ବୋଧେ, ସ ହଁ ଆଜ୍ଞା ହଁ। ଠିକ୍ ଅଛି ଆଜ୍ଞା। ଆଜ୍ଞା ଆଜ୍ଞା ମ୍ୟାମ।